ହ୍ୟାଲୋ ହଁ ଦିଦି କଣ କରୁଛନ୍ତି?
ହଁ ଏଠି ବ
ମୁଁ କହିଲ ହୁଁ ହୁଁ କଣ ଖାଇଛନ୍ତି ଆଜି?
ଆଜି ଖାଇଛି ଆମ ମଳାସୁର
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ମିସିଂ ମିସିଂ।
ଆଜି ଆସିଛି ମାମୁଁ, ଘର- ହ ଆ ଘରେ, ସବୁ ଭଲ ଅଛନ୍ତି? ଏ ଟିକେ, ବସିଥିଲି ୲ମୁଁ କହିଲି, ଦେଖିବା ଦିଦି କଣ, ଦିଦି, ମୁଇଁ ବସିଥିଲି ତ, ମୁଁ କହିଲି ଦେଖିବା, ଦିଦି କଣ କରୁଛନ୍ତି, ଟିକେ ଲଗେଇଦିଏ, କଥା ହବା ୲
ଓହୋ, ହଁ ବା, ମତେ ଟାଇମ୍ ହଉନି ଆଉ କଣ, କରିବି ୲
ହୁଁ, ଏନା ତ କାମ କରିଥିବେ, ଆଉ ୲
ତାପ ଖାଇଛ?
ମୁଁ- ତ, ଏଇନା ଟିକେ ଚାହା ରା, ଟିକେ ଚାହା, ଆଉ ଏଇ ବିସ୍କୁଟ, ଖାଇଥିଲି ୲ ହଁ, ଚାରିଟା ବାଜିଲେ ଚାହା ଆମର ହଉଛି, ଚାହା ପିଇଦେଲେ, ଟିକେ ଆଉ। ହୁଁ, ତମେ ବହୁତ, ଲେଟରେ ଖାଇଲ, ତ?
ବାହାଘର, ହବ? ତାଙ୍କୁ ଡାକିଥିଲ? ହଁ, ସେଇ ତାଙ୍କ ପାଇଁ, ଖାଇବା କରିଥିଲୁ, ସେ
ହୁଁ, ଆଉ, ଦିଦି ତମ ଆଡେ, ଦଶହରା କେମିତି କଣ, ହୁଏ?
ଏଇଆଡ଼େ ଦଶହରା କଣ, ସେଇ ଲକ୍ଷ୍ମୀ ପୂଜା ହୁଏ, ଆଉ କଣ? ଦସ ଖରା, ଇଆଡ଼େ ଏତେ ବାଗ, ହୁଏନି ନା?
ହୁଁ, ହୁଁ, ହୁଁ, ଆମ ଆଡେ
ହଁ, ହଁ, ହୁଁ-
ହଁ, ମୁଁ ବି କରେ, ଦୁର୍ଗାଷ୍ଟମୀ ସମସ୍ତେ
ହୁଁ, ହୁଁ, ହୁଁ-
ଏଠିବି, ଏଠି ତ ଆମର ବି ଦୁର୍ଗା, ମା ଦୂର୍ଗା, ବି ଆମ ଗାଁ ରେ ବହୁତ ଜାଗାରେ, ହୁଏ ୲ ସବୁ କମ୍ପିଟିସନ ଉପରେ, ଦୁର୍ଗା ମେଢ କରନ୍ତି। ସମସ୍ତେ ବହୁତ, ମାନେ ସେ ଦେଖିବେ ସବୁ, ଷ୍ଟର୍ଶ ରଖି ଦେଇଥିବେ। ସେମାନେ ପଇସା ଏକାଠି କରି, କରି ସବୁ ବହୁତ ମେଢ କରନ୍ତି, ଜାଣିଥିବେ। ଭୁବ, ଭୁବନ ବି ଆସିଥିବେ, ଦେଖିଥିବେ ଦୁର୍ଗାଙ୍କର, ଦଶହରା ଟା କେମିତିି ହୁଏ। ବନ୍ଧୁ, ବାନ୍ଧବ ତ ଘର ସବୁ ପୁରି ଥିବେ। ସବୁ ଦଶହରା, ଟା ତ ଆମର ସେଇଟା, ଭୁବନରେ ଜାଣିଥିବେ, ସବୁଠୁ ବଡ ଗୋଟେ, ଉତ୍ସବ। କୁହାଯାଉଛି, ଦଶହରାରେ ୲ ବହୁତ ଦୋକାନ, ଫୋକାନ ସବୁ ଭିଡ ହୁଏ ୲ଆଉ, ସବୁ ପ୍ରକାର ବି ଦୋକାନ ପଡେ। ଦଶହରାରେ, ମେଢ ବହୁତ ପ୍ରକାର, ସମସ୍ତେ ଯିଏ ଯେମିତି, ମେଢ କରିପାରିଲା ୲ ବହୁତ, ପଇସା ସାରିକି ବି, ମେଢ କରନ୍ତି ଆଉ ଯେ, ଭୁବନ ଜାଣିଥିବେ, ବଳଦ- ବଳଦ ଯାତ୍ରା ତ ଗୋଟେ ଫେମସ ଭୁବନ ଦଶହରା ସବୁ ସାହି ସାହିରେ ଯଉ ବଳଦ କରିକି ବୁଲାନ୍ତି। ଦଶହରା ରାବଣ ପୋଡି ହୁଏ।
ରାବଣ ପୋଡି ହୁଏ। ଦଶହରା ଦିନ ରାବଣ ପୋଡି ହୁଏ। କିନ୍ତୁ ଭୁ ମନ ତ ବାସି ରାବଣ ପୋଡି କରନ୍ତି ରାବଣ ପୋଡିରେେ ବି ସେମିତି ରାବଣ କରନ୍ତି ବହୁତ ଲୋକ ଅଛନ୍ତି
ପୁରା ଫୁଲ ହେଇଯାଏ ମାର୍କେଟରେ ବି ତମେ ମାନେ ଯାଇପାରିବନି ବାହାରି ପାରିବନି ମାନେ ଏତେ ଲୋକ ହୁଅନ୍ତି। ଯଉ ରାବଣ ପୋଡି ହୁଏ। ରାବଣ ପୋଡି ସରିଲା ପରେ ଭସାଣି ଭସାଣି ରେ ତ କେତେ ପ୍ରକାର ଡିଜେ ଥର ଆଣୁଛନ୍ତି ବାହାରୁ। ଆଡ ଯଉ ଦେଇକି ତୋ ପ୍ରସେସନ ହୁଏ ପ୍ରସେସନ ହେଲା ପରେ ଖାଁ ଘାଁ
ଦଶ ଦିନ କାଳ ଲାଗିକି ପୂଜା ହୁଏ ହଁ।
ଆଉ ଆପଣଙ୍କ ଆଡେ କେମତି କଣ ହୁଏ ଆପଣ ଟିକେ କୁହନ୍ତୁ। ଶାଶୁଘାର ତ ଦଶହରା ହୁଏନି ଖାଲି ଏଇ ଯେଉ କଣ କିଲ ଦଶହରା ବେଳୁ ନୂଆ ଖାଆନ୍ତିନି ନା‌ ନୂଆ ଚୂଡ଼ା ହ ସେ ନୂଆ ଚୁଡ଼ା ପକାନ୍ତି ନୂଆ ଖିରି ହୁଏ ଧାନ କୁଟି ଟିଗିନା ଆଉ ସେଇ ଯୋଉ ଘ ଚାରିଆଡେ ଭୋଗ ଫୋଗ ଦିଅନ୍ତି ଆଉ ପିଠା ପିଠା କରନ୍ତି ଏଇଆ କରନ୍ତି ଆଉ ଏଇଆଡେ ଦଶହରା ହୁଏନି ଏମିତି କିଛି ୟେ ନାହିଁ ଏମିତି କରନ୍ତି ଦିଅ
ଆମର କିନ୍ତୁ ଇଆଡେ ଭଲ ସେ ଦଶରାଟା ଭଲ ସେ ପାଳନ କରାଯାଏ। ଏ ଝୋଟି ପକା ହଁ ଝୋଟି ଘର ଦ୍ବାର ଲିପା ପୋଛାତ ଜାଣିଥିବେ ସବୁବେଳେ ହେଇଥିବ କିନ୍ତୁ ଝୋଟି ବି ପକାନ୍ତି। ଦଶରାରେ ଏଠୁ ପାଇକ ପିଲାମାନେ ନୁହଁ ଖଣ୍ଡା ଖେଳନ୍ତି।
ଖେଳନ୍ତି।
ହଣ୍ଡା ବି ଖେଳନ୍ତି ଏଥର ତ ଏଥର କେତେ ପ୍ରକାର ଏଯୋଉ ଆଣନ୍ତି ଦେଖିବେ ପ୍ର ବହୁତ ପ୍ରକାର ସବୁ ଦଶରାରେ ଏଥର କରୁଛନ୍ତି ଦଶରା ଯେମିତି ହଉଛି ଏଥର ଭୁବନେ ଗଣେଶ ପୂଜା ବି ଦଶରା କୁ ବି କାଟିଦେଲାଣି ଆଉ ଆଗ ଭଳିଆ ଦଶ
ଏନ୍ତି ହଉନି ହୁଁ ଦଶରାକୁୁ ବି କାଟିକି ଗଣେଶ ପୂଜା ବି ଭଲସେ ହଉଛି ମାନେ ବହୁତ ପ୍ରକାର ମେଢ଼ କଣ୍ଟେଷ୍ଟ ଉପରେ କିଏ କଣ ଇଏ ଥିମ ରଖିକି କରିପାରୁଛନ୍ତି ହୁଁ ଆର ବର୍ଷ ଅଯୋଧ୍ୟା ହେଇଥିଲା, ହୁଁ ତା ଆର ବର୍ଷ ଶିଖେତ୍ର ହେଇଥିଲା ଏମିତି ଭୁବନରେ ଏଥର ଦଶ ଦଶରାଟା ବହୁତୁ ଦଶରାଠୁ ଗଣେଶ ପୂଜାଟା ବହୁତ ଭଲ କରୁଚନ୍ତି। ହୁଁ, ଆପଣ ବି ଆସିବେ ବୁଲିକି ଯିବେ ଦେଖିବେ। ହୁଁ, ମୁଁ ଦଶରା ଦେଖିଚି ଭୁବନ
ହଁ ଏତ ଗଣେଶ ପୂଜା ବି ଆସେ ଗଣେଶ ପୂଜାକୁ ଦେଖିବେ ଦିଦି ବହୁତ ମୀନା ବଜାର ପଡେ। ଛୋଟ ଛୁଆଙ୍କ ପାଇଁ ସବୁ ଦୋଳି ବହୁତ ଦୋଳି ହୁଏ, ମୀନା ବଜାରର ସବୁ ଦୋକାନ ବି ପଡେ ଆଉ ସେମିତି ଦଶରା ଯେମିତି ହୁଏ ଗଣେଶ ପୂଜା ଯାଏ ଏଥର ଦଶରାକୁ କାଟିଦେଲାଣି ଗଣେଶ ପୂଜା ଗଣେଶ ପୁରା ବହୁତ ଭଲ ହଉଛି। ବହୁତୁ ମିନିଅମ ଦଶ ବାରଟା ଜାଗାରେ ଖଣ୍ଡେ ମେଢ ହଉଛି। ଯେନ୍ତି ଭୁବନରେ ଗଣେଷ। ମୀନା ବଜାର ହଉଛି ମୀନା ବଜାରରେ ଦୋଳି ପଡୁଛି ବହୁତ ପ୍ରକାର ଦୋଳି ସବୁ ଛୁଆ ମାନେ ଖେଳନ୍ତି। ଛୁଆ ମାନଙ୍କୁ ତ ଆକର୍ଷଣ କରେ ଦୋଳି ଆଉ ମୀନା ବଜାରରେ ସବୁ ଘର କରଣା ଜିନିଷ ବହୁତ ପଡିଥାଏ ସମସ୍ତେ ଯାଆନ୍ତି ମିଶିକି ଆଣନ୍ତି ଦୋ ହେଠୁ କିଣାକୁଣି ଯିଏ ଚାହିଁବ ଘରକରଣା ଜିନିଷ ସବୁ ମିଳେ ବହୁତ ସବୁ ଯିଏ ଯେମିତି ଯାଇକି ଆଣିପାରିବ ଆଉ ଏତେ ବହୁତ କିନ୍ତୁ ଜାମ୍ ହୁଏ ଦୋକାନ ବହୁତୁ ବି
ବହୁତ ବି ଖାଇବା ଷ୍ଟଲ୍ ବି ବହୁତ ପଡେ ସେଠୀ ହୁଁ ଏମିତି ହୁଏ ଆଉ ତମ ଆଡେ କେନ୍ତି କଣ ହୁଏ ଟିକେ କୁହ ମୋ ଶାଶୁଘର ଆଡେ ସେଉ ପେଠୁ ଠାକୁର ପୂଜା ବି ଭଲ କରନ୍ତି ମେଢ଼ କରନ୍ତି ଦୁଇ ତିନି ଚାରିଟା। ମୀନା ବଜାର ପଡ଼େ ସେମିତି ଖାଇବା ଦୋକାନ ପଡ଼େ ସବୁ ବୁଲି ଆସନ୍ତି କେମତି ଜିନିଷ ବି ପଡ଼େ ଯୋଉ ଟେସନାରୀ ଜିନିଷ ପିତ୍ତଳ ଜିନିଷ ଲୁହା ଜିନିଷ। ପଡ଼େ ଏଇରକ ପଡେ ଆଉ ଭୋଜି ଭୋଜି ବି ହୁଏ ଗାଁରେ ବୁଲିକି ସବୁ ଆସନ୍ତି ସବୁ ବାହେଲା ଝିଅମାନେ ବି ଆସନ୍ତି ଗାଁକୁ। ବୁଲିକି ଦେଖନ୍ତି ଆଉ।
ହଁ ସେମତି ତ ସବୁଆଡେ ହୁଏ ସମସ୍ତେ ତ ଯୋଉ କରନ୍ତି ଗଣେଶ ପୂଜା ଯେମିତି ପାଳନ କରାଯାଏ ଗଣେଶ ପୂଜାରା ପବରେ ତ କେଛି ଦିନଙ୍କର ଗଣେଶ ପୂଜା ହେଇଯାଏ ଏମିତି ସବୁ ହୁଏ ଗଗନ ଯୋ ଦଶରା ପରେ ଦୁର୍ଗା ପୂଜା ପରେ କାଳୀ ପୂଜା
କାଳୀ ପୂଜା ବି ହଉଛି ମୁଁ କିନ୍ତୁ ମୃଦଙ୍ଗରେଥର ଟିକେ ଅଧିକ ଦଶହ ଯୋଉ କାଳୀ ପୂଜା ଟାଥର ମୃଦଙ୍ଗାରେରେ କିନ୍ତ ଟିକେ ଭଲ କରୁଛନ୍ତିା ମୃଦଙ୍ଗ ମହୁଲଳୂ
ମୃଦଙ୍ଗ ରେ ଯୋଉ କାଳି ସେମତି ହୁଏ କାଳୀ ପୂଜା ଟା ବି ସେଠି ଗୋଟେ ବଡ ମୀନା ବଜାର ପଡେ ଆ ହଁ ଯାଇକି ଆମେ ଆମେ ବି ବହୁତ ଏଇ ବର୍ଷ ଆମେ ଯାଇଥିଲୁ ଆମ ସମସ୍ତେ ସାଙ୍ଗ ହେଇକି ଦିଦି ମାନେ ଆମେ ସବୁ ସାଙ୍ଗ ଗ ମନା ବଜାରରେ ପଡିଥିଲା ଅର୍ଡର ଟା ଟିକେ ବୁଲିକି ଆସିଲା ବେଳକୁ ବି ବହେ ଲେଟ୍ ହେଇଗଲା ରାତି ହେଇଗଲା ଯେ ସେମିତି କିନ୍ତୁ ଦଶହରା କୁ ବି ଆମର ସେମତି ଏଠି ଆମ ଗାଁରେ ବି ସବୁ ପାଇକ ପଅ ମାନେ। ଖଣ୍ଡା ଖେଳନ୍ତି ଖଣ୍ଡା ଖେଳିବାକୁ ସବୁ ଭାଇ ମାନ ସବୁ ଯାଆନ୍ତି ଖଣ୍ଡା ଖେଳନ୍ତି କବାଡି ବି ଖେଳ ହୁଏ ଆମର ବି ଦଶହରାକୁୁ ବି କବାଡି ବି ଆମର ବି ଖେଳନ୍ତି କବାଡି। କବାଡି ତାସ ଯିଏ ଯାହା କରିପାରିଲା ଆଉ ସବୁ ଘରେ ତ ଦେଖିଥିବେ କୁଣିଆ ପୁରା ଫୁଲ ହେଇଥିବେ ପିଠା ପଣା ବି ସେମିତି ହୁଏ ସବୁ ଘର ଲୋକ ମିଶିକି ସାଙ୍ଗ ସାଥି ହେ ଖାଆନ୍ତି ଗୋଟେ ଭଲ ମଜା ଲାଗେ ଆଉ ତାପରେ ଯୋଉ କରନ୍ତି ଦୁର୍ଗାଷ୍ଟମୀ ଯାଣିଥିବେ ପୁରା ସକାଳୁ ପୁରା କିଛି ପାଣି ପାଣି ଖୁଆନ୍ତିନି ସେମିତି ରୁହନ୍ତି ଦୁର୍ଗାଷ୍ଟମୀ ପୂଜା ସରିଲା ପରେ ଯାହା ଫଳମୂଳ ଯାହା ଖାଆନ୍ତି ଆ ଯିଏ ବି ଆଜିକାଲି ଦେହ ଖରାପ ଯେହତୁ ହଉଛି ଆଉ ବି ଉପାସ ରହି ପାରୁନାହାନ୍ତି ରୁଟି ବି ଖାଉଛନ୍ତି ଲୋକ ଦୁର୍ଗା ନବରାତ୍ରି ଯୋଉ ହୁଏ ନଅ ଦିନ ଯାକ ଠାକୁ ଯୋଉ ପୂଜା ହୁଏ ଆଇଁଷହିତ ଘରେ ଆମେ ତ ପିଆଜ ରସୁଣ ବି ଖାଉନା ଆ ପୂଜା ହୁଏ ନଅ ଦିନ ଯୋଉ ଦିନ ସେଦିନ ନଅ ଜଣ କୁଆରିକି ଆଣିକି ବସେଇକି ପୂଜା କରନ୍ତି ଆମ ଘରେ ବି ପୂଜା କରନ୍ତି ନଅ ଜଣ ଝିଅଙ୍କୁ ଡାକିକି ଛୋଟ ଛୋଟ ଝିଅଙ୍କୁ ତାଙ୍କୁ ପୂଜା କରିକି ତାଙ୍କ ପାଦ ଧୋଇ ଦିଅନ୍ତି ଧୋଇ ସାରିଲା ପରେ ତାଙ୍କୁ ପୋଛି ଦିଅନ୍ତି ତାଙ୍କ ପାଇଁ ବି ଡ୍ରେସ ଆଣନ୍ତି ତାଙ୍କୁ ବି ବ ଖେଳନା ଦିଆଯାଏ ଆଉ ପିଠା ପଣା ବହୁତ କରାଯାଏ ତାଙ୍କୁ ଆଗେ ଖାଇବାକୁ ଦିଆଯାଏ।
ଏମିତି ନବରାତ୍ରି ଆମର ପାଳନ ହୁଏ ତମ କୁଆଡେ କେମତି କଣ ଦ ନବରାତ ପାଳନ କଣ କରନ୍ତି କ ସେଇଟ ଆମ ଗାଁରେ କାଇଁ କରନ୍ତିିନି।
ଆମ ଆଡେ କିନ୍ତୁ ନବରାତ୍ରିରେ ଏମିତି ଭାବରେ ପାଳନ କରାଯାଏ ଆମେ ନଅ ଜଣ କୁଆ ନେଇେକି ଡାକିକି ତାଙ୍କୁ ବସାନ୍ତି। ଆମ ଘରେ ତାଙ୍କ ପାଦ ଆଗେ ସେ ଯେମିତି ଆସିବେ ତାଙ୍କ ପାଦ ହଳଦୀ ପାଣି ରେ ଧୋଇ ଦିଅନ୍ତି। କାରଣ ତାଙ୍କୁ କୁହନ୍ତି ମାଙ୍କର ନଅ ଜଣ ରୂପ ସିଏ। କୁକୁଦେବୀଙ୍କ ଭଳିଆ ସଜେଇ ଦିଅନ୍ତି। ଓଢଣା ବି ଗୋଟେ ଗୋଟେ ସେ ଝିଅଙ୍କ ମୁଣ୍ଡରେ ଦିଅନ୍ତି। ଛୋଟ ଝିଅ ଯହତୁ ତାଙ୍କୁ ଦେଇକି ତା ଗୋଡ ଧୋଇ ଦିଅନ୍ତି। ତାଙ୍କୁ ପୂଜା କରନ୍ତି ପୂଜା କରି ସାରିଲା ପରେ ତାଙ୍କ ପାଇଁ ଖ୍ଷିରି ହେଇଥାଏ ପୁରୀ ତରକାରୀ ତାଙ୍କୁ ଖାଇବାକୁ ଦିଅନ୍ତି ଖାଇ ସାରିଲା ପରେ ସେଠୁ ସେମାନେ ବି ଆମ ମୁଣ୍ଡରେ ହାତ ଦେଇକି ଯେମିତି ମା ଆଶୀର୍ବାଦ ଗଲା ଭଳିଆ କରନ୍ତି। ତାପରେ ସେ ଗଲା ବଳେ ତାଙ୍କୁ ଖେଳନା ବି ଦିଆଯାଏ ଯାହାକୁ ଯାହା ମିଳିଲା ସେମାନେ ତାଙ୍କୁ ଦିଅନ୍ତି। ତାଙ୍କୁ ପଇସା ବି ଦିଅନ୍ତି। ତାପରେ ଏଠୁ ତାଙ୍କ ନେଇକି ସେଠୁ ତାଙ୍କର ଘରକୁ ଯାଆନ୍ତି। ସେ ନବରାତ୍ରି ପରେ ଦଶହରା ଦଶହରା ଦିନ ବି ଆମର ସେମିତି ବହୁତ ପ୍ରକାର ପୂଜା ପର୍ବ ହୁଏଠି ବହୁତ ପ୍ରକାର ତ ଦେବୀଙ୍କର ଯାଆଥିବେ ପୂଜା ସେଠୁ ଦିନଠୁ ନେଇକି ରାତି ବି କେତେବେଳେ ହେଇଯାଏ। ଜଣା ପଡେନି ମାଙ୍କର ପୂଜା ହଉ ପୂଜା ସରିଲା ପରେ ତାପରେ ଏଇଠୁ ସମସ୍ତେ ନିଜେ ନିଜେ ଯାଆନ୍ତି। ଘରକୁ ତାପରେ ତ ରାବଣ ପୋଡି ରାବଣ ପୋଡିରେ ଜାଣିଥିବେ ଯୋଉ ଭିଡ ରାବଣକୁ ଯୋଉ ସବୁ ବାଣ ଯେତେବେଳେ ଖଞ୍ଜା ହେଇଥିବ ପୋଡା ହୁଏ।
ବହୁତ ସାରା ଲୋକ ଆସନ୍ତି କୁଣ୍ଡମଣ୍ଡଳରେ ତ ପ୍ରାୟ ବହୁତ ଲୋକ ଭୁବନକୁ ହିଁ ଆସନ୍ତି ରାବଣ ପୋଡି ରାବଣ ପୋଡି ସରିଲା ପରେ ବି ପ୍ରଶାସନ ତ ରାବଣ ପୋଡି ସରୁ ସରୁ ପ୍ରଶାସନ ଏଇଆଡେ ମେଢ ବାହାରି ସାରିବେଣି ମେଢ ଭଷାଣି ହୁଏ ଦିନ ଏଗାରଟା ବାରଟା ହେଇଯାଏ ଭଷାଣି ସରିଲା ବଳ ଏମତି ପ୍ରକାର ରର ଆମେ ପାଳନ କରୁ ଆଉ ଆପଣ କେମତି କଣ ପାଳନ କରନ୍ତି ଆପଣଙ୍କର ଆଡେ ଘସା ବିନ୍ଧା କେମତି ହୁ ଆମର ଯୋଉ ଦଶହରା ଠାକୁର ତ ହୁଅନ୍ତିନି ଏଇ ଯୋଉ ଠାକୁର ହୁଅନ୍ତି।
ହୁଁ ହୁଁ।
ସେଟା ଫସାଣି କରନ୍ତି ଗୌଡ଼ବାଡ଼ି ଖେଳ ଆଣନ୍ତି ଯେଉଁ ନାଚୁଣୀ ଆଣନ୍ତି ଯେଉଁ ଝିଅମାନେ ଯେଉଁ ନାଚନ୍ତିନି ନା। ଯେଉଁ ଗାଡ଼ିରେ ଟ୍ରାକ୍ଟର ଡାଲାରେ ସେଳା ଗଣ ଆନ୍ତି ନା ନ୍ତି ବାଣ ଫାଣ ଫୁଟାନ୍ତି ଗାଁ ବୁଲିକି ର କରନ୍ତି ଆଉେ ଆଣନ୍ତି। ଆଣିକି ଭସାଣି କରନ୍ତି ଆଉ ଦଶହରା ମେଡ଼ ଏଠି କରନ୍ତିନି? ହଉ ଦିଦି ଏ ମୁଁ ଟିକେ ବ୍ୟସ୍ତ ଅଛି ଟିକେ ସମୟ ପରେ ପୁଣି ଥରେ କରିଵି।
ହଉ